ହାଲୋ।
ହଁ ସେତେଳେ ଫୋନ୍ କରିଥିଲେ ଏ କାଟି ଦେଇଥିଲି କାମ କରିଆକୁ ଯାଇ ଥିଲି ତ।
ହଁ ହଁ ହଁ।
ହଁ।
ଆଉ କଣ କରୁଚନ୍ତି?
ଆମର ତ ଏଇ ଛୁଆ ପିଲା ସବୁ ଏଇ ସ୍କୁଲ୍ ଫୁଲ୍ ସକାଳୁ ଉଠିକି ଗଲେ। ଆଉ ସେଇମାନଙ୍କ କାମ ସରିଲା ବେଳୁକୁ ନଅଟା ବାଜି ଯାଉଚି। ତାପରେ ପୁଣି ଠାକୁର ପୂଜା। ଖାଇ ପିଇ ଜଲ୍ ଖାଇଲା ଅଳୁକୁ ଏଇନା ହେ ଦଶଟା ଅଳୁକୁ ଜଳିଖିଆ ଖାଉଛୁ ଆଉ କଁ କ ସକାଳୁ ଉଠି ଜଳିଖିଆ ଖାଇବା ଅଭ୍ୟାସ ଏବେ ଏଇ ପିଲାଙ୍କର ହଠାତ୍ ବି ସକାଳୁ ହେଇଗଲା। ଉଁ ଆପଣ?
ମୁଁ ବି ଏଇ କାମ ଚାଲିଛି ଘରେ ଆଉ ରୋଷେଇ ଚାଲିଛି।
ହଁ ଆପ ତ ଏକୁଟିଆ ଲୋକ କାମ କରିବା ପ୍ରବଳ ପଡ଼ୁଥିବ, ନାଁ?
ହଁ ହଁ।
ହୁଁ।
ଆଉ ଆସିଗଲେଣି ଛୁଆମାନେ।
ହୁଁ।
ମୁଁ କହିଲି ଛୁଆମାନେ ଆସିଲେଣି ସ୍କୁଲରୁ।
ପିଲାମାନେ ଟି?
ହଁ ହଁ ହଁ।
ହଁ ହଁ। ଆପଣଙ୍କର ଯୋଉ ମୁଁ କହିଲି ମୁଁ କହିଲି ଏ ଯୋଉ ସେତିକି ଅଳେ କହୁଥୁଲେ ଯୋଉ ଫେଷ୍ ଯୋଉ କ କରୁଛନ୍ତି ଭଲ ଭଲ ପର୍ବ ସ ହଁ। ଇଦ୍ କଥା କହୁଥୁଲେ ହଁ।
ହୁଁ। ସେ ସେଇ ଓଷା ମାସଟା ମାସେ ହୁଏ ଆମର ତାପରେ ମାସେ ଯୋଉଦିନ ସରେ। ଆ ତା ପରଦିନ ଆମର ଇଦ୍ ପର୍ବ ହୁଏ ଇଦ୍ ପର୍ବ ହୁଏ। ଯେମତି ଯେମତି ସମ୍ ଆପଣମାନଙ୍କର ଯେମିତି ନୂଆ ଡ୍ରେସ୍ ପିନ୍ଧନ୍ତି ଭଲ ମନ୍ଦ ରୋଷ୍ ସେ କରନ୍ତି ସମସ୍ତଙ୍କର ସେଇ ହଁ। ସମସ୍ତଙ୍କର ସେଇଆ ଖାଲି ଗୋଟେ ଧର୍ମ ଅଲଗା ବାକି ସବୁ ସମାନ।
ହଁ ଲୋକ ସବୁ ଏଇ ଧା କରମ ବନେଇଛନ୍ତି ନା ପ୍ରକୃତିରେ ବି ଯେମିତି କଥ ଯେମିତି କହନ୍ତିନି ରା କ୍ତ କାଟିଥିଲି ସାମଙ୍କ ରକ୍ତ ସମାନ।
ହଁ ସମାନ ହଁ ବାସ ସେଇ କଥା। ଆଉ ବାକି ଝିଅ ମଙ୍କର ଟିକେ ବେଶୀ କଣ ତାଙ୍କର ମେହେନ୍ଦୀ ଲଗାନ୍ତି ତାଙ୍କର ମୁଣ୍ଡରୁ ନେଇାଇ ଗୋଡ ଯାଏ ପୁରା ସବୁ ଜିନିଷ ଆଣନ୍ତି ନୂଆ। ଲଗେଇବା ହଉ ପିନ୍ଧିବା ହଉ ଯାହାବି ହଉ ଝିଅ ମାନଙ୍କର ଟିକେ ବେଶ ପୁଅମାନଙ୍କର ବି ହୁଏ କିନ୍ତୁ ଝିଅମାନଙ୍କର ଟିକିଏ ବେଶୀ ହୁଏ।
ହଁ ଆମର ଡ୍ରେସ୍ ଗୁଡ଼ା ବି ଭଲ ଲାଗେ ସବୁ ସ ମାନେୁଁ।
ଆଉ ବାକି ଭଲ ମନ୍ଦ ଯାହା ଆମର ତ ଟିକିଏ ସ୍ପେ। ଶାଆଲ ହେଉଛି ବିରିୟାନୀ। ଆଉ
ହଁ ବିରିୟାନୀ ହଁ ମୋର ଝିଅର ସାଙ୍ଗ ଗୋଟେ ଅଛି ସିଏ ଡାକେ ସବୁବେଳେ। କ ବା ସେ ବି ଦେଖ ବିରିୟାନୀ ଖାଇକି ଯିବ।
ହଁ
ଆପଣ ବନେଇ ଶିଖିଥିବେ ଭଲ ନା?
ହଁ ବନେଇପାରେ ଆଉ ସେ ତ ଖାଇଲା ବାଲା ଲୋକ ଯେ କହିବେ ନା ଭଲ କି ଖରାପ କିନ୍ତୁ ବାକି ମୁଁ କରେ।
କଣ କରନ୍ତି? ବିରିୟାନୀ ଟା।
ବିରିୟାନୀ କରେ କଣ ଚିକେନ ହଉ କି ମଟନ୍ ହଉ ଯାହାବି ହଉ ତାକୁ ଆଗେ ଧୁଆଧୁହି କରିକି ମ୍ୟାରିନେଟ୍ କରିଦିଏ ଦହି ଲୁଣ ଆଉ ଟିକଏ ତେଲ ଦେଇକି ଆଉ ଧନିଆ ପୁଦିନା ଆଉ କଞ୍ଚା ଲଙ୍କାର ଗୋଟେ ବାଟଣା କରେ।
ହ ପିଆଜ ରସୁଣ ପକାଇକି ବାଟନ୍ତିନି ତା ଦେହରେ
ପିଆଜ ରସୁଣ କଷେ ଏଥିରେ ଖାଲି ମାନେ ମ୍ୟାରିନେଟ୍ କରିବା ପାଇଁ ମିଶାଇ ଗୋଳେଇକି ରଖିବା ପାଇଁ ହଉ ଧନିଆ ପୁଦିନା ଆଉ କଞ୍ଚାଲଙ୍କା ର ପେଷ୍ଟ ପରେ ଗୋଟେ କରିକି ସେଥିରେ ମ୍ୟାରିନେଟ୍ କରିକି ରଖେ ତାପରେ ଯେମିତି ପିଆଜ ତେଲରେ ଦେଇକି ଯେମତି ମସଲା କଷା ଯାଏ ଆଉ ସେଥିରେ ବିରୀୟାନୀ ମସଲା ଚିକେନ୍ ମସଲା ଗରମ ମସଲା ସବୁ ଦେଇକି କଷେ। ତାପରେ ଏଇ ମ୍ୟାରିନେଟ୍ ଚିକେନକୁ ପକେଇକି ଆଉ ଭଲ ଟିକେ ଭଲରେ କଷିକି ଟିକେ ପାଣି ଦେଇକି ଏଇ ଶୁଖିଲା ଶୁଖିଲା ବେଶି ପାଣିଆ ନୁହୁଁ ବେଶୀ ଶୁଖିଲା ନୁହୁ଼ଁ ଟିକେ ଟିକେ କରିକି ରଖେ ତାପରେ ଭାତକୁ ଆମେ ଆଗେ ଭାତ କରିଦିଏ ତାପରେ ତାପରେ ଯୋଉ ଗୋଟା ବିରିୟାନୀ ମସଲା ପାଣିରେ ପକେଇକି। ଧନିଆ ପୁଦିନା ଟିକେ ଟିକେ ପକେଇକି। ଆଉ ଲୁଣ ଦେଇକି ଭାତ ଟା କରିଦିଏ। ତାପରେ ଦମ ଦିଆ ହୁଏ। ଦମ୍ ଦିଆହେଲେ ଚିକେନ ବି ହୁଏ। ଚିକେନ ଭାତ ସବୁ ଦମ୍ ଦେଇକି ସେଥିରେ ଗୋଲାପ ପାଣି ହଉ। କେବଡ଼ା ପାଣି ହଉ।
ନା ଗୋଲାପ ଜଳଟା ପକେଇବେ ଭଲ ଯୋଉ କେୱଡା ପକାନ୍ତି ସେଟା କାହିଁ କେମିତି ଆ ଭାରି ଗନ୍ଧ।
ସ୍ମେଲ ହୁଏ ହଁ ତାର ସ୍ମେଲ ଟିକେ ମାନେ ବହୁତ ବାସନା! ତାର ବହୁତ ବାସନା! କିଏ ପକାନ୍ତି? କିଏ ପକାନ୍ତିନି ତାପରେ ଟିକେ ଗାଈ ଘିଅ ପକାନ୍ତି। ଆଉ ଯୋଉ ପିଆଜ ଭାଜିକି ପକାନ୍ତି ସେଥିରେ ଉପରେ
ହୁଁ ଗାଈ ଘିଅ ଗାଈ ଘିଅ ଭଲ ଯା ଆପଣଙ୍କର ଯୋଉ କହନ୍ତି ଯୋଉ ଏମତି ଗାଈଙ୍କ ମାଂସ ଟିିକେ ଖାଇବା ଜରୁରୀ ସେମିତି ସତ କଥା।
ନା ନା ଜରୁରୀ ସେମିତି କିଛି ନାହିଁ ଆଗ କାଳରେ କିଏ କଣ କରୁଥିଲେ କ ଏବେ ପ୍ରାୟ ଲୋକ ସେ ସବୁ ଖାଆନ୍ତିନି ବୁଝିପାରିଲେ ଖାଆନ୍ତିନି କିନ୍ତୁ ହଁ ଗୋଟେ ପର୍ବ ଅଛି। ଯୋଉଥିରେ କି ସେଇଟା ଯୋଉ ଯେମିତି ଆଗରୁ ବଡ଼ି ଦିଆ ହେଉଥିଲା ଆଗରୁ ବହୁତ ଜିନିଷ ସେମିତି ହୋଉନଥିଲା କି ଯୋଉ ବଡି ଦିଆ ହୁଏ କାଳୀ ପୂଜାରେ ସ ବାସ ସେମି ତି ଦିଆ ହୁଏ କିନ୍ତୁ ଆଗ କାଳର ଲୋକଙ୍କ କ ହିସାବରେ ଏବେ ରହିଯାଇଚି ଗୋଟେ ଇଏ ଯେ ଲୋକମାନେ ଖାଆନ୍ତି ବୋଲିକି କିନ୍ତୁ ଖିଆ ଯାଏନି। ଆମର ତ ଆମେ ଖାଉନୁ। ଆମର ଗୋଟେ ପର୍ବରେ ବଡ଼ି ଦିଆ ହୁଏ ସେଇଟା ବଡ଼ି ଦେଇକି ପୋତି ଦିଆଯାଏ। ପୋତା ହେଇଯାଏ।
ଭଲ ଆଇ ଏବେ ବିରିୟାନୀ ସାଙ୍ଗେ କଚୁମ୍ବର ହୋଉଚି ମେନ୍‌ ଆଉ ନା
ହଁ ବିରିୟାନୀ ସାଙ୍ଗରେ କଚୁମ୍ବ ରହୁଚି ଯଦି ଚାହିଁବେ ବି ଯୋଉ ଆ ଯେତେବେଳେ ମାଂସ କଷିବେ ମସଲା ଟିକେ ବେଶୀ ହେଇ ରକ୍ କରିଦେଲେ। ସେଥିରେ ଆଉ ଟିକେ ପାଣି ଦେଇକି ସେଇଟା ପତଲା କରିଦେବେ ସେଇଟା ଯେମତି ତି ହୋଟେଲ୍ ରେ ଦିଅନ୍ତି। ଗୋଟେ ମସଲା ବାଲା ଜୁସ୍ ପରିକା ଦିଅନ୍ତି ଆଉ ବିରିୟାନୀ କଚୁମ୍ବଡ଼ ଦିଅନ୍ତି। ଯିଏ ଚାହିଁବ ଅଣ୍ଡା ସିଝେଇକି ବି ସେଥିରେ ରଖି ଉପରେ ଦେଇପାରିବେ। ଯିଏ ଯୋଉ ପ୍ରକାର କରିପାରେ ବିରିୟାନୀ ର ବୋ
ହଁ ସେଥିରେ କିନ୍ତୁ ବେଶୀ ତେଲ ଫେଲ ପକାନ୍ତି ନା ମାନେ
ହଁ ହଁ ତେଲ ଘିଅ ସବୁ ସେଥିରେ ସଫିସିଏଣ୍ଟ ପଡ଼େ ଯେମିତି ହୁଁ ମାନେ ଶୁଖିଲା ଶୁଖିଲା ତ ଭଲ ଲାଗିବନି ନା। ଆ ତ ସେଇ ହିସାବରେ ଦିଆ ହୁଏ ଆଉ ହଁ। ବାକି ଉଁ ଯୋଉ ବେଙ୍ଗଲୀ ବି ବିରିୟାନି କଲେ ଆଳୁ ପକାନ୍ତି ଆଳୁ ଭାଜିକି ମସ ଦଦିଇକି ଟିକେ ତାକୁ ସିଝେଇ ଦିଅନ୍ତି ତାପରେ ହେଟା ପକାନ୍ତି ସବୁ ପ୍ରକାର ଅଲଗା ଅଲଗା ପ୍ରକାରର ଅଛି ଆଉ।
ମୋହର ଖାଇବା ପିଇବା ଉପରେ ଭଲ ଟିକେ ଜାଣନ୍ତି ବୋଧେ ଆଉ ନା ସେଇ ଚା ଆଉ କଣ।
କରିକି ଖାଆନ୍ତି ଆଉ। ଆମର ଟିକେ ପର୍ବରେ ନନଭେଜ୍ ହୁଏ ଏଇ ସବୁ ଆଉ।
ହୁଁ ଏ ମାସ ସାରା ଉପାସ କରଥିବେ ସେଇଦିନ ଖାଇବ ଆମିଷ ଯେମିତି ଆମର କାର୍ତ୍ତିକ ମାସରେ ହୋଉଚି। ମାସ ସାରା ରହିବେ କାର୍ତ୍ତିକ ଛାଡ଼ରେ ଆଇଁଷ ଖାଇବେ।
ସେଇଆ ଆଉ ସେଇଆ ହୁଏ ଏମିତି କରିକି ହୁଏ ସବୁ। ବାକି ଏମିତି ବନ୍ଧୁ ବାନ୍ଧବ ଘରକୁ ଯାଆନ୍ତି ମୁଣ୍ଡିଆ ମାରନ୍ତି। ଆମର ଗୋଟେ ସ୍ପେଶିଆଲ୍ ଇଦ୍‌ ରେ ଅଛି କଣ କି ଇଦି ଦିଆ ହୁଏ ଶୁଣିଛନ୍ତି କେବେ ଇଦି?
ନା ନା।
ନା ଯୋଉ ବଡ଼ ମାନଙ୍କୁ ମୁଣ୍ଡିଆ ମାରନ୍ତି ସାନମାନେ
ହଁ।
ସେ ଯା ତାଙ୍କ ହିସାବରେ ସେ କୋଡ଼ିଏ ଟଙ୍କା ହୋଉ ପଚାଶ ଟଙ୍କା ହୋଉ ପାଞ୍ଚଶହ ଟଙ୍କା ହୋଉ ହଜାର ଟଙ୍କା ହୋଉ। ସେ ଗୋଟେ ଇଦି ଦିଆ ହୁଏ। ପିଲାମାନଙ୍କୁ
ତାହେଲେ ଦି ମାନେ ଆମରି ପ୍ରଥା ଟାଇପ ର ସବୁ ସେମିତି ଆଉ ଆମର ଯେମିତି କରୁଛୁ ମାନେ ଯୋଉ ଝିଅ ମାନଙ୍କୁ ସବୁ ମୁଣ୍ଡିଆ ମାରିବେ ପଇସା ସେ ଦେବେ ସେଇ ଯର ହଁ ସେମିତି ଆଉ।
ସେଇଟା ହୁଏ ସେଇଟାକୁ ଆମେ ଇଦି କହୁ ଆମ ଭାଷାରେ ଇଦି କହୁ ଆଉ। ଯାହାର ଯେତିକି ଇଛା ଛୁଆ ପିଲାଙ୍କୁ ଦିଅନ୍ତି ପିଲାମାନେ ଖର୍ଚ୍ଚ କରନ୍ତି।
ଆମର ରାକ୍ଷୀ ବନ୍ଧନ ବି ସେମିତି ହଉନି କି?
ହଁ ହଁ।
ଭାଇମାନେ ଭଉଣୀମାନେ ରାକ୍ଷି ବାନ୍ଧିବେ ପଇସା ଦିଅନ୍ତି। ସେମିତିଆ।
ଆଉ ଦିଆ ହୁଏ ଆଉ ସେ ପଇସା ପାଇଲେ ପିଲାମାନେ ତ ଭାରି ଖୁସି।
ହଁ ପିଲାମାନଙ୍କର ଭାରି ଖୁସି। ଖୁସି ନୁହ ଆଉ କଣ ନେଇ ଖର୍ଚ୍ଚ କରିବାକୁ ମିଳିଯିବ ସାଙ୍ଗେ ସାଙ୍ଗେ ଆଉ ହୁଁ।
କି ଏମିତି ସବୁ ହୁଏ ଆଉ ସିମେଇର ଗୋଟେ ଆଇଟମ୍ ହୁଏ। ଯିଏ ଚାହିଁବ ଏମିତି ସିମେଇ କ୍ଷୀରି କରିପାରିବ ସିମେଇ କ୍ଷୀର ଦେଇକି କରିପାରିବ ନହେଲେ ଶିର ଖୁର୍ମା ଗୋଟେ ଶୁଣିଛନ୍ତି ଶିର
ହଁ ହଁ ସେ ସିର କୁରୁମା ଏଇ ଯେ ଆମ ଯୋଉ ନଛା କରନ୍ତି ଯୋଉ କହନ୍ତି
ହଁ ହଁ ସେଇଟା ଓଷା ମାସରେ ଲଛା ମିଳେ ସେଇ ଲଛା ବି ଲଛାକୁ ବି କ୍ଷୀରରେ ପକେଇକି ଖାଆନ୍ତି। ଆଉ ସେଥିରେ ଯୋଉ କାଜୁ କିସମିସ ଇଲାଇ ଇଲାଇଚି ସବୁ ଦେଇକି ଖାଆନ୍ତି। ହେଲେ ଶିର ଖୁର୍ମା ବି ଗୋଟେ ହୁଏ ସେଟା ମାନେ ଯେମିତି ଚାଉଳ ଖିରି ହୁଏ ସେଇଟା ସେମିତି ସିମେଇ ପୁରା ପତଲା ସିମେଇର କ୍ଷିରି ପରିକା ହୁ ସେଥିରେ ଯେତେ ଯାହା ପକେଇ ପାରିବ ମାନେ ଟେଷ୍ଟ ବଢ଼େଇବା ପାଇଁ। ଆଉ ମିଲ୍କ ମେଡ଼ ହଉ ଖୁଆ ହଉ। ଏ ଯେଉଁ ଆମର କାଜୁ କିସମିସ୍ ଭଲ ମନ୍ଦ ହଉ ସେ ସବୁ ଇଏ କରିକି ଗୋଟେ ସ୍ପେଶାଆଲ୍ ହୁଏ ଆଉ।
ଓହୋ ଏଇ ଲଛାଟା ଯୋଉ କରନ୍ତି କଣ ଭାଜନ୍ତି ନା ଡାଇରେକ୍ଟ କରିଦିଅନ୍ତି କ୍ଷୀରି।
ସେଟା ଭଜା ଯାଏନି ସେଇଟା ପୁରା ରେଡିମେଡ ମାନେ ଥାଏ ଖାଲି ତାକୁ କ୍ଷୀରରେ ଗରମ ଗରମ କ୍ଷୀରରେ ପକେଇକି ଖାଇ ବିି ପାରିବ। ନହେଲେ ଗରମ କ୍ଷୀରରେ ଟିକେ ଫୁଟେଇ ଦେଇକି
ଓହ ସେ କଣ ବାସ୍ନା ହୁଏ ନା ଗନ୍ଧ ହୁଏ ତା ଯୋଉ ଇଏଟା।
ନା ନା ନା ବାସ୍ନା ଗନ୍ଧ ପି ସେଇଟା ଘିଅରେ ଛଣା ହେଇଥାଏ ଆଗରୁ। ସେଟା ସେ ଜିନିଷ ଟାକୁ ଘିଅରେ ଆଗରୁ ଛାଣିକି ପ୍ୟାକ୍ କରାଯାଇଥାଏ। ଖାଲି ଗରମ କ୍ଷୀରରେ ପକେଇଦେଲେ ହଁ କ୍ଷୀରରେ ପକେଇଦେଲେ ସେଇଟା ହେଇଯାଏ ପୁରା ନରମ ହେଇଯାଏ ଆଉ। ସେ ଗୋଟେ ଯେମିତି ମାର୍କେଟରେ ମିଳେନି ପପ୍ ପପ୍ ପରିକା। ପପ୍ ଯେମିତି କ୍ଷୀରରେ ହେଉ ଚାହାରେ ହେଉ ପକାଇଲେ ଯେମିତି ନରମ ହେଇଯାଏ ଟେଷ୍ଟ ଆସେ। ସେ ସେମିତି ଆସେ ଆଉ। ବାକି ଯିଏ ଡାଇବେଟିଜ ପେସେଣ୍ଟ ସେମାନେ ଲୁଣ ଚିନି ପକାନ୍ତିନି ଆଉ ବାକି ଚିନି ପ ପକେଇକି ଖାଆନ୍ତି ଆଉ ମିଠା ସେ ବି ଗୋଟେ ମିଠାରେ ଯାଏ ଆଉ। ଆଉ ଏବେ ତ ୟୁଟ୍ୟୁବ ରେ ଏତେ କଣ ସବୁ ବାହାରିଲାଣି ଯେ ସେ ଲଛାର ବି କେତେ ପ୍ରକାର ଆଇଟମ। ଖତମ କରିଦଉଚନ୍ତି।
ହଁ ହଁ ଲଛା ବହୁତ ଆଇଟମ୍ କରିଦେଉଛନ୍ତି।
ୟୁଟ୍ୟୁବ ରେ ଦେଖିବି ସେଇ ଲଚ୍ଛା ବି ବହୁତ ସାରା ଆଇଟମ୍
ହୁଁ ଯେ ଆପଣ ଆମେ ସବୁବେଳେ ଭଲ ସବୁ ରୋଷେଇ କରି ଜାଣନ୍ତି ବୋଧେ ନା?
ଆ ସେମିତି ଆଉ। କରେ ଆଉ ଯେତିକି କରିପାରେ କରେ ଆଉ।
ହଁ ଆମର ତ ଆଇଁଷ ଫାଇଁଷ ମୁଁ ଖାଏନିନା ଜମ୍ହା।
କଣ ହେଲା କଣ ହେଲା?
ମୁଁ ଆମିଷ ଖାଏନି ନା ତ ସେଇ ଯୋଗୁ ଆଇଁଷ ଫାଇଁଷ ଦେଖିଲେ ତ ମତେ ଘୃଣା ଲାଗେ ଆଉ କରିବି କଣ।
ତାହେଲେ ଆପଣ ଯଦି ଖାଉନାହାନ୍ତି ତ ଆପଣଙ୍କ ଘରେ କେହି ଖାଉନ ଯେବେ ଛୁଆ ପିଲା
ନହେଲେ ଛୁଆ ଖାଇବାକୁ ଭାରି ଇଛା ମୁଁ ଖାଇଏନି ପିଲାବେଳୁ ମତେ ଭଲ ଲାଗେନି। ହଁ ହଉ ମୁଁ ପଛାରେ ଭ ଲଗେଇିବି ଆଁ?
ହଁ ହଁ ଠିକ ଅଛି ହୋଉ ମୁଁ ରହିଲି।